ଏଇ
ହାଲୋ ଭାଇ ନମସ୍କାର।
ନମସ୍କାର ନମସ୍କାର କଣ କରୁଛନ୍ତି ଆପଣ?
ମୁଁ ଏଇନା ଜଷ୍ଟ ଏଇଠି ଖାଇକିନା ଉଠିଲି ବୁଲୁଛି ଆଉ ତମେ କଣ କରୁଛ?
ମୁଁ ବି ଖାଇକି ଉଠିଲି ବାହ ବୁଲୁଛି ମୁଁ ବି ଆଉ।
ଆଛା ଆଉ ଘରେ ସବୁ ଦେହ ପା ଭଲ?
ହଁ ଆମ ଘରେ ସବୁ ଦେହ ଫିଅ ଭଲ ଅଛି ମୋର ହିଁ ଟିକେ ଦେହ ଟିକେ ଖରାପ ଥିଲା ଦୁଇ ଦିନ ହେଲା ଏବେ ଟିକେ ଭଲ ଅଛି। ଆଛା ତୁମର ଦେହ ଏବେ କେମିତି ଅଛି?
ମୋ ଦେହ ବି ବୋହୁତ ଭଲ ଅଛି। ଆଉ ମୁଁ କଣ କୋହୁଥିଲି ନା ତମ ଘର ପାଖେ ପାଖରେ କିଛି ବୁଲାବୁଲିର ଭଲ ଜାଗା ଅଛି କି? କି ମୁଁ ଏଇ କିଛି ଦିନ ଭିତରେ ଭାବୁଥିଲି ତମ ଘର ଆଡେ ଟିକେ ଭ୍ରମଣ କରିବାକୁ ଯିବି ବୋଲି?
ହଁ ବୁଲାବୁଲି ତ ଆମ ଘର ବାହାରେ ସେମିତି କିଛି ନାହିଁ। ଆଛା ତୁମ ବାଲେଶ୍ଵର ଆଡେ ଭଲ କିଛି ଜାଗା ଅଛି କି?
ଆମ ବାଲେଶ୍ୱର ତ ଫେମସ୍ ହେଲା ଡିଆର୍ ଡିଓ ଆଉ ହେଲା ଚାନ୍ଦିପୁର ଯେଉଁ ସି ବିଚ୍ ନାହିଁ ଯେଉଁଠି ମିଶାଇଲ ଏକା ସବୁ ଲଞ୍ଚ୍ କରନ୍ତି। ସେଇ ଜାଗାଟି ସବୁଠୁ ଅଧିକା ଫେମସ ଆମ ବାଲେଶ୍ଵରରେ।
ଆଛା ଆଛା ଆଉ ତମ ବାଲେଶ୍ଵରରେ କଣ ପର୍ବପର୍ବାଣୀ କଣ ଉଁ ଫ୍ରମ୍ ପ୍ରସିଦ୍ଧ କି?
ଆମ ବାଲେଶ୍ଵରରେ ସବୁଠୁ ଅଧିକା ଧୁମଧାମରେ ଗଣେଶ ପୂଜା ଦୁର୍ଗା ପୂଜା ଏହି ଦୁଇଟା ପୂଜାରେ ଅଧିକା ଲୋକମାନେ ଆୟୋଜନ କରନ୍ତି ବୋହୁତ ଧୁମଧାମରେ ମନାନ୍ତି। ଆଉ ଗଣେଶ ପୂଜାରେ ସବୁ ଛାତ୍ରଛାତ୍ରୀ ମାନେ ମିଶିକି ଅତ୍ୟାଧିକ ମାତ୍ରାରେ କ୍ଲବର ଠାକୁ ଠାକୁର କାରୀକି ବୋହୁତ ସ ବାହାରୁ ସବୁ ଅଲଗା ଅଲଗା ପ୍ରକାରେ ସବୁ ଡିଯେ ମଗେଇକି ବୋହୁତ ବଢିଆ ମସ୍ତି ମଜା କରିକି ନା ଠାକୁରକୁ ବିସର୍ଜନ ଦିଅନ୍ତି ତମେ କେବେ ଆସ ଆଗାମୀ ଦୁଇ ମାସ ଭିତରେ ଗଣେଶ ପୂଜା ଟି ଆସୁଛି ମୁଁ ଭାବୁଛି କି ତମକୁ ନେଇ ଆସିବି ଆଉ ଆମର ଏଠି ଟିକେ ବୁଲା ବୁଲାବୁଲି କରି ବାଲେଶ୍ଵର ରମସ ଓ ଗଣେଶ ପୂଜାଟାକୁ କେମିତିକା ସେଲିବ୍ରେସନ କରାଯାଏ।
ହଁ ହଁ ଠିକ୍ କଥା କହିଲ ଆଛା ଏବେ ତ ଆଗକୁ ରଥଯାତ୍ରା ଆସୁଛି ତ ରଥଯାତ୍ରା ବିଷୟରେ ଆରେ ତମେ କଣ ଜାଣିଛ ଏବଂ ତୁମର ଅନୁଭୂତି କଣ?
ରଥଯାତ୍ରାରେ ତ ମୋର ରଥଯାତ୍ରାରେ ଠାକୁରଙ୍କ ପ୍ରତି ବୋହୁତ ଆନନ୍ଦ ଆଉ ହେଲା ହୋଉଚି ରଥଯାତ୍ରାରେ ମୁଁ ଆଉ ଗୋଟେ କଥା ଭୁଲି ଗଲି କହିବା ପାଇଁ ତମେ ଯୋଉ କହିଲନି ବାଲେଶ୍ୱରର ଫେମସ କଣ ଅଛି ବାଲେଶ୍ୱରରେ ଆମ ମୁଁ ଜୋଉ ଘର ପାଖରେ ରହୁଚି ଛି ନା ଆମ ଘରଠୁ ଠିକ୍ ଗୋଟେ କିଲୋମିଟର ଦୂରରେ ଗୋଟେ ଠାକୁରଙ୍କ ଆମର ହୋଉଚି ଜଗନ୍ନାଥ ମନ୍ଦିର ଅଛି ଆଉ ସେଠି ସବୁ ଟୁ ଅଧିକା ଫେମସ୍ ହେଲା ସେଠି ଜଗନ୍ନାଥଙ୍କର ଯୋଉ ସୁନା ବେସ ହୁଏନି ସେଇ ସୁନା ବେସ ସେଠି ବୋହୁତ ଅଧିକା ଫେମସ୍ ସେଠି।
ଆଛା ଆଛା ଏମିତି ଆଉ ବୋହୁତ ଭଲ କଥା।
ଆଉ ଆମର ଏଠି ପ୍ରସିଦ୍ଧ ଖାଇବା ଭିତରେ ମୁଢ଼ି ଆଉ ଚିକେନ ଖାଇବା ପାଇଁ ବୋହୁତ ପସନ୍ଦ କରନ୍ତି ଏଠି ଲୋକ। ତମର ସେଠି କୋଉ କୋଉ ଜିନିଷ ଖାଇବା ପାଇଁ ଅଧିକା ପସନ୍ଦ କରନ୍ତି ଲୋକମାନେ?
ଆମର ଏଠି ତ ପ୍ରାୟ ସକାଳ ବ୍ରେକ୍ଫ୍ରାଷ୍ଟ ହିଁ ପ୍ରସିଦ୍ଧ ପୁରୀ ଉପମା ତରକାରୀ।
ଆଚ୍ଛା। ତମର ସେଠି ଜଗନ୍ନାଥ ତ ଜଗନ୍ନାଥଙ୍କ ମନ୍ଦିର ସେଠି ପାଖରେ କଣ ଅଛି ସେଠି ଟୋଟାଲି? ନାହିଁ।
ଆରେ ହଁ ହଁ ଆମର ଘରଠୁ ଗୋଟେ ପ୍ରାୟ ଦୁଇ କିଲୋମିଟର ଦୂର। ଗୋଟେ ଜଗନ୍ନାଥ ମନ୍ଦିର ଅଛି। ହଁ ଆଗକୁ ତ ରଥଯାତ୍ରା ଆସୁଅଛି ତେଣୁ ଏହି ରଥଯାତ୍ରା ପର୍ବର ପର୍ବ। ଆଗରୁ ମାନେ ବହୁତ ପର ବହୁତ କାଳରୁ ପର ପରମ୍ପରା ରହିଅଛି ଯେ ଆମର ଏଠାରେ ପ୍ରତ୍ୟେକ ପ୍ରତ୍ୟେକ ବର୍ଷ ରଥଯାତ୍ରା ପର୍ବ ପାଳନ ହୋଇଥାଏ।
ତୁମେ ତ ଜାଣିଛ ପୁରୀରେ ଆମର ସବୁଠୁ ଓ ଫେମସ୍ ହେଲା ରଥଯାତ୍ରା ହୁଏ। ଆଉ ହେଲା ପୁରୀର ହିଁ ଆମର ମେନ୍ ଠାକୁରଙ୍କର ଆଶ୍ରୟ ମାନେ ହେଉଛି ପୁରୀ ଜଗନ୍ନାଥ ମନ୍ଦିର। ଶ୍ରୀମନ୍ଦିର ଆମର ପୁରୀରେ ଅଛି କିନ୍ତୁ ଆଉ ଗୋଟେ ମନ୍ଦିର ବି ଅଛି ଓଡିଶା ଭିତରେ ସେଥିରେ ସେକେଣ୍ଡ ପୁରୀ। ମାନେ ତାକୁ ଆମେ ଦ୍ଵିତୀୟ ପୁରୀ ବୋଲି କହିଥାଉ ସେଇଟା ହେଲା ଆମ ବାଲେଶ୍ୱରରେ ଅଛି। ସେଇଟା ମିତ୍ରପୁର ପାଖରେ। ବାଲେଶ୍ଵରରେ ଦ୍ଵିତୀୟ ପୁରୀ ଗୋଟେ ହେଇଛି ଆଉ ସେଇ ଦ୍ଵିତୀୟ ପୁରୀ ତାକୁ ନାଁ ଦିଆହେଇଛି ଏଇଥିପାଇଁ କି? ପୁରୀ ମନ୍ଦିରର ଏକ୍ଜାକ୍ଟ ପୁରା ସେମ୍ ଟୁ ସେମ୍ ତାକୁ ବନା ହେଇଛି ସେଇଭଳିଆ କିନ୍ତୁ ସବୁଠୁ ଟିକେ ହାଇଟରେ ଛୋଟ ଅଛି କାହିଁକିନା ପୁରୀ ମନ୍ଦିର ସମାନରେ କେହି ମନ୍ଦିର ଆଜି ପର୍ଯ୍ୟନ୍ତ ବନା ହେଇଛି ନା ବନା ହବ ଆଗକୁ? ତ ସେଇ ହିସାବରେ ଆମ ବାଲେଶ୍ୱରରେ ଯେଉଟା ବନା ହେଇଛି ପୁରୀ ମନ୍ଦିରଟେ ସେଟାକୁ କୁହାଯାଏ ଦ୍ଵିତୀୟ ପୁରୀ ମନ୍ଦିର ତୁମେ କେବେ ଆମ ଘର ଆଡ଼େ ଆସ? ତମକୁ ସେଇ ଦ୍ଵିତୀୟ ପୁରୀ ମନ୍ଦିର ଥରେ ବୁଲିବାକୁ ନେଇଯିବି ତମେ ଆରାମସେ ଜଗା ଦର୍ଶନ କରିକିନା ସେଠି ଆସିବ?
ଓ ହଁ ଠିକ କଥା କହିଲ। ଆଉ ଆମ ଗଞ୍ଜାମ ରେ ପ୍ରସିଦ୍ଧ ହଉଛି ଦଣ୍ଡ ନାଚ ଦଣ୍ଡ ନାଚ ବିଷୟରେ ତମେ ଜାଣିଛ କି କଣ?
ମୁଁ ତ ଦଣ୍ଡିନାଚ ଶୁଣିଛି କିନ୍ତୁ ଜାଣିନାହିଁ ତୁମେ ଟିକେ ମୋତେ କହିପାରିବ କି କେମିତି? କଣ ସେ ଦଣ୍ଡି ନାଚଟା ବିଷୟରେ?
ହଁ ହଁ ଦଣ୍ଡ ନାଚ ହଉଛି ଗଞ୍ଜାମର ଏକ ସାଂସ୍କୃତିକ ପ ସାଂସ୍କୃତିକ ପର୍ବ ଅଟେ ଏହା ପ୍ରତ୍ୟେକ ବର୍ଷ ଚୈତ୍ର ମାସରେ ପଡିଥାଏ। କେଉଁ ଗ୍ରାମରେ? ଦଣ୍ଡ ନାଚ ପ୍ରାୟ ଏକୋଇଶି ଦିନ କେଉଁ ଗ୍ରାମରେ ଏକୋଇଶ ଦିନ ଧରି ହୋଇଥାଏ। ଏବଂ କେଉଁ ଗ୍ରାମରେ ଅଠର ଦିନ ଧରି ଦଣ୍ଡ ନାଚ ହୋଇଥାଏ। ଏବଂ କେଉଁ ଦିନରେ ପ୍ରାୟ ତେର ଦିନ ଧରି ହୋଇଥାଏ ଏବଂ କେଉଁ ଗ୍ରାମରେ ଏ ପରମ୍ପରା ଅଛି ଯେ ଖଡି ପାଞ୍ଜି ପକେଇକି କେତେ ଦିନ ଧରି ବାହାରିଥାଏ? ଏଇ ଯୋଉ ଏକୋଇଶି ଦିନ ଯାତ୍ରା ଭିତରେ ଆମ ଗ୍ରାମରେ ଯୋଉ ଦଣ୍ଡ ନାଚ ପାଳ ପାଳନ ପର୍ବ ପାଳନ ହୋଇଥାଏ। ତାହା ଏକୋଇଶି ଦିନିଆ ପର୍ବ ପାଳନ ହୋଇଥାଏ ତେଣୁକରି ମା ପ୍ରଥମ ଦିନରୁ ଯୋଉ ଯୋଉଁ ଦିନ ଦଣ୍ଡ ନାଚ ବାହାରିବ? ସେଇ ଦିନରୁ ମା ମନ୍ଦିରରେ ରୁହନ୍ତି ନାହିଁ ଏବଂ ମା ପ୍ରତ୍ୟେକ ଗ୍ରାମ ବୁଲି ବୁଲି ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି ଏବଂ ପ୍ରାୟ ରା ସନ୍ଧ୍ୟା ଆଳତି ହୋଇଥାଏ ସନ୍ଧ୍ୟା ଆଳତୀରେ ସନ୍ଧ୍ୟା ଆଳତୀ ଯେପରି ହୋଇଥାଏ। ମା ମାଆଙ୍କର ସନ୍ଧ୍ୟା ଆଳତି ଦେଖିବା ବହୁତ ଭିଡ ହୋଇଥାଏ। ଓ ରାତ୍ରିରେ ମାଆଙ୍କର ଭୋଗ ପ୍ରସାଦ ହୋଇଥାଏ ଭୋଗ ପ୍ରସାଦ ଖାଇବାକୁ ବହୁତ ବହୁତ ଦୂର ଆଡୁ ଲୋକମାନେ ଆସିଥାନ୍ତି ଏବଂ ଯେଉଁ ଭୋଗ ପ୍ରସାଦ ହେଲା ପରେ ମାଆଙ୍କର କାଳିକା ନାଚ ହୋଇଥାଏ। ଏ କାଳିକା ନାଚ ହଉଚି ବହୁତ ବହୁତ ଫମସ୍ ଏ କାଳିକା ନାଚ ଦେଖିବାକୁ ହିଁ ଲୋକମାନେ ମରି ଯାଇଥାନ୍ତି ଏବଂ ମାଙ୍କ ଦର୍ଶନ ସେଠି ହିଁ ପାଇଥାନ୍ତି। ତାପରେ ଏକୋଇଶି ଦିନ ସରିଲା ପରେ ଶେଷ ଦିନ ହଉଚି ଆମର ମେରୁଯାତ୍ରା ମେରୁଯାତ୍ରାରେ ଆମର ଯେଉଁ ଦଣ୍ଡ ଦ ପାଣି ଦଣ୍ଡ ହୋଇଥାଏ। ପାଣି ଦଣ୍ଡ ପରେ ଗୋଟେ ମେରୁକୁଣ୍ଡ ଥାଏ ମେରୁକୁଣ୍ଡରେ ସେଠି ଗୋଟେ ଲୋକଙ୍କୁ ଉପଜାଯାଏ ଏବଂ ସେଇ ଯୋଉ ଉକୁଜ ଯାଏ ତାର ନାକରୁ ଦୁଇ ଟୋପା ରକ୍ତ ପଡିଥାଏ। ତାହା ହିଁ ମେରୁଯାତ୍ରାର ମେରୁଯାତ୍ରା ପ୍ରସିଦ୍ଧ ଅଟେ।
ଓହୋ ତମର ତାହେଲେ ଏତେ ସବୁ କାମ ସେଠି କରାଯାଏ ତ ମୁଁ ତ କେବେ ଜାଣିନି। ତାହେଲେ ତମକୁ ତ ମୋତେ ଡାକିବା କଥା ନିହାତି କି ଆସିକି ଟିକେ ଏଇ ଜିନିଷ ବିଷୟରେ ଟିକେ ଜାଣ କି ଦେଖ। କେମିତି କଣ ଆମର ସିଆଡେ ହୁଏ।
ହଁ ହଁ ଠିକ କଥା କହିଲ ଏବଂ ଯୋଉ ଆର ବର୍ଷ ଯୋଉ ଚୈତ୍ର ମାସ ଆସିବ ମୁଁ ତୁମକୁ ଡାକିବି ତୁମେ ମଧ୍ୟ ନିଶ୍ଚୟ ଆସିବ କାରଣ ଏଇ ଦଣ୍ଡ ଯାତ୍ରା ବିଷୟରେ ଦଣ୍ଡଯାତ୍ରା ବିଶ୍ୱ ପ୍ରସିଦ୍ଧ ଅଟେ ନା। ତେଣୁକରି ଦଣ୍ଡ ଯାତ୍ରା କେଉଁ ମାନ ଦେଖ ଜାଣ ଛନ୍ତି କଉମାନେେ ଜାଣିନାହାନ୍ତି ତେଣୁ ତୁମେ ବି ଆସ ଗୋଟେ ଥର ବୁଲିକି ଯାଅ ଦଣ୍ଡ ଯାତ୍ରା କେମ୍ ଦଣ୍ଡ ଯାତ୍ରାର କେମିତି ସାଂସ୍କୃତିକ କାର୍ଯ୍ୟକ୍ରମ କେମିତି ପରମ୍ପରା ଅଛି ତୁମେ ବି ଜାଣିବ। ଆଛା ତୁମ ଏବେ ତ ବୋଲବମ୍ ଆସୁଅଛି ତୁମେ ବୋଲବମ୍ ଯାଉନାହଁ କି?
ବୋଲବମ୍ ତ ମୁଁ ପ୍ରତିବର୍ଷ ଯାଏ ଆଉ ଏ ବର୍ଷ ବି ନିହାତି ଜିମି। କିନ୍ତୁ ଯେହେତୁ ମୁଁ ସବୁଠୁ ଲାଷ୍ଟ ପାଳିରେ ଯାଏ ସେହି ଅ ହିସାବରେ ଦେଖ ପାଇଁ ଗଲେ ମୋର କେହି ସାଙ୍ଗସାଥି ଲାଷ୍ଟ ପାରେ ଯାଆନ୍ତିନି। ତ କିନ୍ତୁ ମୋତେ ଏକଲା ନିହାତି ଯିବାକୁ ପଡିବ ଯେହେତୁ ମୁଁ ପ ପ୍ରତିବର୍ଷ ଗୋଟେ ଅ ଠାକୁରଙ୍କ ପାଇଁ ଗୋଟେ ପାଣି ନେଇକିନା ଯାଏ ଏତେ ବାଟ କଷ୍ଟ କରିକିନା। ଯେହେତୁ ମୋର କିଛି ଠାକୁର ମୋ ଉପରେ ଟିକ ପ୍ରସନ୍ନ ହେଇକି କିଛି ମୋ ପାଇଁ କିଛି କରିବେ। ସେଇ ଆଶା ନେଇକିନା ମୁଁ ପ୍ରତିବର୍ଷ ବୋଲେ ବମ୍ ଯାଏ ଆଉ ହେଲା ସବୁଠୁ ମେନ୍ କଥା ହେଲା ମୋ ବାବା ବି ମୋ ସହିତ ଯାଆନ୍ତି।
ଆଚ୍ଛା ଆଛା ହଁ ଠିକ କଥା କହିଲ କିନ୍ତୁ ଆମର ୟାଟେ ଏଇଠି ତ ଉଁ ବୋଲେ ବମ୍ ଯାତ୍ରା ହୋଇଥାଏ କିନ୍ତୁ ମୁଁ କୋଉ ବର୍ଷ ମଧ୍ୟ ବୋଲେ ବମ୍ ଯାତ୍ରା ଯାଇନାହିଁ। କିନ୍ତୁ ପ୍ରତ୍ୟେକ ସ ବୋଲ ମାନେ ଶ୍ରାବଣ ମାସରେ ପ୍ରତ୍ୟେକ ସୋମବାର ପ୍ରତି ସୋମବାରରେ ମୁଁ ମନ୍ଦିରକୁ ଭଗବାନଙ୍କୁ ଦର୍ଶନ କରିବାକୁ ଯାଇଥାଏ। କାରଣ ଏବଂ ଆଗକୁ ଯୋଉ ବୋଲେ ବମ୍ ପରେ ରାକ୍ଷୀ ପୂର୍ଣ୍ଣମୀ ଆସୁଅଛି। ତୁମ ଭଉଣୀ ମାନଙ୍କୁ ରାକ୍ଷୀ ବାନ୍ଧିଲେ ତୁମେ କଣ କଣ ଦେଇଥାଅ? ଗିଫ୍ଟରେ?
ଗିଫ୍ଟରେ ମୋ ଭଉଣୀମାନଙ୍କୁ ତ ମୁଁ ମୋର ଯୋଉ ମୋର ଗୋଟିଏ ସାନ ଭଉଣୀ ଅଛି ହେଲା ତାକୁ ତ ମୁଁ ଚକୋଲେଟ ଏକା ଦିଏ ଫିର ବି ସିଏ ମୋତେ ଅ ମାନେ ଯେହେତୁ ସେ ମୋର ସବୁଠୁ ପ୍ରିୟ ଭଉଣୀ ଆଉ ମୋର ସବୁଠୁ ଗେଲି ଭଉଣୀ ତ ତାକୁ ମୁଁ କୋ ଗୋଟେ ଗୋଟେ ଭଲ ଜାଗାକୁ ନେଇକିନା ବୁଲିବା ପାଇଁ ଯାଏ ଆଉ ଆମର ଏଠି ଯେହେତୁ ପ୍ରସିଦ୍ଧ ମୁଢି ମାଂସ ତ ତାକୁ ସେଟା ବି ଖୁଆଇବା ପାଇଁ କେବେ କେବେ ନେଇକି ଯିବାକୁ ପଡେ ଆଉ ମାନେ ରାକ୍ଷୀ ପୂର୍ଣ୍ଣିମାରେ ହି ଖାଲି ମୁଁ ତାଙ୍କୁ କିଛି ଦିଏନି ଯେହେତୁ ସେ ମୋର ଗୋଟେ ବୋଲି ଭଉଣୀ। ତ ଜନ୍ମ ହେଲା ପାଖରୁ ହିଁ ତା ପାଇଁ ଆମେ ବହୁତ କିଛି କରିଛୁ ଆଉ ତାକୁ ଡେଲି ହିଁ। ଆମେ ଏମିତିକା ତାକୁ ଜିନିଷ ସବୁ କରାଉ। ୟା ଫିର ତାକୁ ଦଉ ଯେହେଥିରେ ସେି ଭାବିବନି ଯେ ଖାଲି ରାକ୍ଷୀ ପୂର୍ଣିମାରେ ହିଁ ମତେ ମୋ ଭାଇ କିଛି ଦଉଛି। ଆଉ ବାକି ଦିନ ଗୁଡ଼ାରେ ମୋତେ କିଛି ପଚାରୁ ହିଁ ନାହିଁ ତ ସେ ଜିନିଷ ତା ମୁନକୁ ନ ଆସୁ ବୋଲି। ତ ଆମେ ପ୍ରତିଦିନ ତାକୁ କିଛି ନା କିଛି ଗୋଟେ ଏମିତି ଜିନିଷ କରାଉ ଯା ଫିର ଏମିତି ଜିନିଷ ଦଉ। ଯେହେତୁ ସେ ଭାବିବ ଯେ ହଁ ମୋ ଭାଇର। ମୋ ପାଇଁ ଏତିକ ଭଲ ପାଇବା ଅଛି ଯେ ସେ ମୋତେ ପ୍ରତିଦିନ ଗୋଟେ ରାକ୍ଷୀ ପୂର୍ଣ୍ଣିମା ଭଳିଆ। ଫିଲ୍ କରଉଛି।
ହଁ ହଁ ଠିକ କଥା କହିଲ। ଆଉ ମୁଁ ବି ସେମିତି କିଛି ନାହିଁ ମୋର ତ ଯେହେତୁ ଚାରିଟା ଭଉଣୀ। ତେଣୁ ମୋର ଚା ଚାରିଟା ଭଉଣୀ ମୋ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ତ ମୁଁ ମୁ ତ କିଛି ଯେହେତୁ ମୁଁ ଇନକମ କିଛି କରୁନାହିଁ। ତେଣୁକରି ସେମାନଙ୍କୁ ମୋ ମା ହିଁ କିଛି। କୌଣସି ଗିଫ୍ଟ ଦେଇଥାଉ କି କଣ ଦେଇ। ଯଦି ମୋତେ ରାକ୍ଷୀ ବାନ୍ଧି ଥାଏ ତ ମା ମୋ ମା ସେମାନଙ୍କୁ ଗୋଟେ ଗୋଟେ ଶାଢୀ ଦେଇଥାଏ। ତ ସେମାନଙ୍କୁ ମନ ଖୁ ଖୁସି ହୋଇଯାଇଥାଏ ଏବଂ ସେ ମତେ ଆଉ କିଛି ମାଗନ୍ତି ନାହିଁ ତାକୁ ମୁୁନ ମିିଲ।
ଆଚ୍ଛା। ଆଉ ଆଉ ମୁଁ କଣ କହୁଥିଲି ନା ତମ ଘର ପାଖରେ। ସେଠି ସମୁଦ୍ର କିଛି ପାଖାପାଖି ଅଛି ୟା ଫିର ସମୁଦ୍ର ନାହିଁ।
ନା ନା ଏଠାରେ କିଛି ସମୁଦ୍ର ନାହିଁ ଆମ ଘରଠୁ ପ୍ରାୟ ଗୋଟେ। ପଚିଶ ରରେ ତିରିଶ କିଲୋମିଟର ହବ ଏକ ଗୋପାଳପୁର ବେଳାଭୂମି ଅଛି ସେ଼ହା ଏକ। ଆମ ଗଞ୍ଜାମର ସେଇ ସେଇ ବେଳାଭୂମି ଟି ହିଁ ପ୍ରସିଦ୍ଧ। ତାପରେ ଏବେ କିଛି ଅନ୍ୟ କିଛି ବୁଳାଭୂମି ମାନେ ପ୍ରସିଦ୍ଧ ହେଲାଣି। ଯେପରି ଆର୍ଯ୍ୟ ପଲି ଏବଂ ସୋନପୁର ବିଚ୍। ଏଇ ଚି ଏଇ ତିନୋଟି ଚାରିଟ ହିଁ ବେଳାଭୂମି ପ୍ରସିଦ୍ଧ ଅଟେ।
ଆଚ୍ଛା ଆମର ଏଠି ବାଲେଶ୍ୱରରେ ଚାନ୍ଦିପୁର ବିଚ୍ ସବୁଠୁ ଫେମସ୍ ତୁମେ ତ ନିହାତି ଶୁଣିଥିବ। ତ ଚାନ୍ଦିପୁର ବିଚ୍। ରେ ହେଉଛି ସବୁଠୁ ଫେମସ୍ ଖାଇବା ସେଠି ଯେତିକ ସି ଫୁଡ଼୍। ମାନେ ଯେତିକ ସମୁଦ୍ରରେ ମିଳୁଥିବା ସବୁ ଜୀବଜନ୍ତୁ ମାନେ ସବୁ ମିଳନ୍ତି ମାଛ କତୁରୁ ନେଇକି। କି ଚିଙ୍ଗୁଡ଼ି କଙ୍କଡ଼ା ଆଉ ହେଲା ହଉଛି ଯେତିକ ସବୁ। ଅକ୍ଟୋପସ୍ ଯେଉଗୁଡ଼ା ସବୁ ମିଳୁଛି ସବୁ ପାଣି ସମୁଦ୍ରରେ ନା ସେଇଗୁଡ଼ାକୁ ସବୁ। ମାଛ ଧରାଳି ମାନେ ସବୁ ଧରିକି ଆଣିକିନା ସବୁ ଦୋକାନ କରିଥିବେ ସମୁଦ୍ର କଡ଼ରେ ହେଲା। ଚାନ୍ଦିପୁର ବିଚ୍ କଡ଼କଡ ଟା ରେ ସେଇ ଯୋଉ ସେମାନେ ସବୁ ଆଣିକି। ତାକୁ ସବୁ ଠିକରେ ସଫାସଫି କରିକି ତାକୁ ତେଲରେ ଫ୍ରାଏ କରିକିନା ଦିଅନ୍ତି ଆଉ। ଚାନ୍ଦିପୁର ବିଚ୍ ରେ ସବୁଠୁ ଫେମସ୍ ହେଲା ଏଇଗା ଆଉ ବାକି ହେଲା। ଆମ ବାଲେଶ୍ଵର ଉପରେ ଲୋକମାନେ ଛେନା ପୋଡ ବି ଖାଇବା ପାଇଁ ପସନ୍ଦ କରନ୍ତି ତ ଏଇ। କିଛି ଦିନ ହେବ ଆମ ବାଲେଶ୍ୱରରେ ଗୋଟେ ନୂଆ ପ୍ରସିଦ୍ଧ ଛେନାପୋଡ଼ ଦୋକାନ ଟେ ଖୋଲିଛି। ଆଉ ସେଠି ତମେ ଭେରାଇଟି। ଯେତେ ପ୍ରକାରର ଛେନାପୋଡ଼ ଖାଇପାରିବ ମାନେ ଗୋଟେ ତମେ ତ ଖାଇଥିବ ଗୋଟେ ଟାଇପ ର ଛେନାପୋଡ଼। ସବୁ ଜାଗାରେ ତ ଛେନାପୋଡ଼ ମିଳେ ହିି କିନ୍ତୁ ଆମ ବାଲେଶ୍ୱର ଏଟା ଫେମସ୍ ଯେ ତୁମକୁ ଏଠି ଆଠ ଦଶ ପ୍ର ପ୍ରକାରର ସବୁ ଅଲଗା ଅଲଗା ସ୍ଵାଦିଷ୍ଟୟ ଫ୍ଲେଭରର ଛେନାପୋଡ଼ ମିଳିବ।
ହଁ ହଁ ଠିକ କଥା କହିଲ ଏବଂ ଛନାପୋଡ ମଧ୍ୟ। ପରମ୍ପରାରେ ଅଛି ଯେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଛେନାପୋଡ ଏବଂ ରସଗୋଲା। ମିଠାରେ ଲାଗିଥାଏ ଖାଦ୍ୟ ମାନେ ଶେଷ ଦିନରେ ମୁଁ ଏମିତି ଶୁଣିଥିଲି ଏବଂ ବାଲେଶ୍ୱରର ଛେନାପୋଡ ବହୁତ ପ୍ରସିଦ୍ଧ ବୋଲି ମୁଁ ଜାଣିଥିଲି।
ଆଚ୍ଛା ଭାଇ ମୁଁ କଣ କହୁଥିଲି ନା ମୋର ଶୋଇବା ଟାଇମ୍ ହେଇଗଲାଣି ମୁଁ କାଲି କଥା ହେବି ତମ ସହିତ
ହଁ ହଁ ଠିକ୍ କଥା କହିଲ ମୋର ବି ତୁମ ତୁମ ସହିତ କାଲି ହିଁ କଥା ହେବାର ଅଛି ପ୍ରାୟ ରାତି ସାଢେ ଏଗାରଟା ସରି ସାଢେ ବାରଟା ହେଲାଣି ମୋର ମଧ୍ୟ ଶୋଇବାର ଅଛି ଏବଂ ସକାଳୁ ଉଠିକି ବିଲ ବାଡିକୁ ଯିବାର ଅଛି। ହଉ ତାହେଲେ ମୁଁ ରହୁଚି ଜୟ ଜଗନ୍ନାଥ ଶୁଭମ ଶୁଭରାତ୍ର।